ହଉ
ଆଜ୍ଞା, ସାର୍ ମୁଁ କାକୁଡି ଚାଷ କରିଥିନି ବାକି
ମୋର ଆ ବହୁତ୍ ମୋର୍ ବହୁତ୍ ଲସ୍ ହେଇଚି।
ଆଜ୍ଞା ହଉ ଠିକ୍ ଅଛି ଆପଣ ବୀମା କିଛି କରିଥିଲେ?
ନା ମୁଁ କରିନାହିଁ କିଛି ବିମା।
ଆଉ ବୀମା କରିନାହାନ୍ତି, ବ୍ୟାଙ୍କରୁ ତାହେଲେ ତ ଆପଣଙ୍କର ଲୋନ୍ ଥିବ?
ନା ମୁଁ ଲୋନ୍ ହେକା କିଛି ନେଇଥିଲିନି, ମୁଁ ମୋର୍ ଯେତିକି ଅଁ ମୋର୍ ସ ସକ୍ଷମ ଥିଲା ମୁଁ ସେତିକି ର କରିିଥିନି, ବାକି ମାର୍କେଟ ର ତ ଦାମ୍ ବହୁତ୍ କମି ଯାଇଛି ଏବେ ତ ମୁଁ କଣ ଆଉ କରିପାରିବି।
ଦାମ କମି ଯାଇଚି, ଆପଣ ତାହେନେ ଗୋଟେ କାମ କରୁନ୍ ହଁ ଯେ ରେଟ୍ ଟା ତ କମି ଯାଇଚି, ଆପଣ ଯଦି ଗୋଟେ ବୀମା କରିଥାନ୍ତେ ସେନୁ କିଛି ସବସିଡି ଟଙ୍କା ଆପଣ ପାଇଥାନ୍ତେ। ଯେହେତୁ ଆପଣ କିଛି କରିନାହାନ୍ତି ଆଁ ସେ ପଇସା ତ ଆଉ କିଛି ଯ ହେଇପାରିବନି। ଆଗୁକୁ କିଛି ପ୍ଲାନ୍ କରୁଚନ୍ତି କି ଯେ ଆଉ କିଛି ଚାଷ କରିବେ ସେଥିରେ ଆପଣ ବୀମା କରିବା ପାଇଁ?
ମୁଁ ଭାବୁଚି ଯେ ଆଉ କିଛି ମାନେ ଯେଟା ଇଛୁଙ୍ଗାର ଟିକେ ଦାମ୍ ଅଛି ଚାଷ କରିକି ମୋର କାକୁଡିର ଲସ୍ ହେଇଚି ତାକୁ ମୁଁ ଉଠେଇ ପାରିବି।
ଆଜ୍ଞା, ଆଉ ଠିକ୍ ଅଛି ଆପଣ ଯଦି ଯେ ପରିବା ରେଟ୍ ଅଛି ଆପଣ ଯଦି ସେଥିରେ କରିବାକୁ ଚାହୁଁଛନ୍ତି ବୀମା ତେବେ ଆପଣ ଆସନ୍ତୁ ଆମେ ଆପଣଙ୍କର ବୀମା କରିବା। ଆଉ ସେଥିପ୍ରତି ଲାଗିବ ଯଦି ସବୁ ଡକ୍ୟୁମେଣ୍ଟ ଆପଣ ଆଣିବେ। ଆଉ ଡକ୍ୟୁମେଣ୍ଟ ଆଣିଲା ପରେ ଆପଣଙ୍କର ବୀମା ହବ। ଆଉ ବୀମାରେ ଯଦି ଆପଣଙ୍କ ସେ ଚାଷରେ ବି କ୍ଷତି ହୁଏ ତେବେ ଆପଣ ପେମେଣ୍ଟ ପାଇବେ ଯେ ଯେତିକି ବୀମା କ ସେତିକିରେ ବୀମା ପାଇବେ ସେତିକି ଟଙ୍କା ପାଇବେ। ଆପଣ ଚାଷ ଛଡା ଅଲଗା କିଛି ଚାଷ କରିନାହାନ୍ତି ପରିବା ଚାଷ ଛଡା? ହ୍ୟାଲୋ।
ହ୍ୟାଲୋ।
ହ୍ୟାଲୋ।
ସୁୁଭାହଉନି ହ୍ୟା
ହ୍ୟାଲୋ।
ହଁ ହ୍ୟାଲୋ ଶୁଭାହଉଛି କୁହନ୍ତୁ।
ହଁ ମୁଁ କହିଲି ମୁଁ ପ୍ରଥମ ଥର ଚାଷ ଟା କରିଥିନି ବାକି ଭାବିକି ଯେ ମୋର କିଛି ଲାଭ ହବ କିନ୍ତୁ ମୋର ଲସ୍ ହେଇଗଲା ଆଉ କେବେ ମୁଁ କରିନାହିଁ କିଛି ଚାଷ।
ଆଜ୍ଞା ମୁଁ ବୁଝୁଛି ଆପଣଙ୍କ କଥା ମୁଁ ବୁଝୁଛି ଆପଣ ଗୋଟେ କାମ କର ଲସ୍ କ୍ଷେତି କାହାରି ହାତରେ ଲେଖା ନଥାଏ ସେଟା କେବେ କେ ବାଟେ ହବ ସେଇଟା କହିହବନି ଯଦି କେବେ ଲସ୍ ହେଇଯାଏ କେବେ ଲାଭ ହେଇଯାଏ ସେଟା। କହିହବ ନାହିଁ ଆପଣ ଗୋଟେ କାମ କର ଆପଣ ମାଛ ଚାଷ ଆପଣ ପରିବା ଚାଷ ଛଡା ଅଲଗା କିଛି ଚାଷ କରୁନାହାନ୍ତି। ଆଜି କାଲି ମାର୍କେଟ ରେ ନନଭେଜ୍ ଆଇଟମ୍ ବା ନନଭେଜ୍ ଜିନିଷର ବେଶୀ ଡିମାଣ୍ଡ ଅଛି। ଆପଣ ନନଭେଜ୍ ଉପରକୁ ଆସନ୍ତୁ। ଚାଷ କରୁନୁ ପରିବା ବି କରୁନୁ କିନ୍ତୁ ୟା ଛଡା ଆପଣ ଅଲଗା କିଛି ନୂତନ ଅ ଚାଷ ଆରମ୍ଭ କନେ ଆପଣଙ୍କ ପାଇଁ ସୁବିଧା ହବ। ଯେହେତୁ ମାର୍କେଟରେ ଡିମାଣ୍ଡ ହେଇଥି ପାଇଁ ବେଶୀ ନନ୍ଭେଜ୍ ଲୋକ ବେଶୀ ନନ୍ଭେଜ୍ ଖାଉଅଛନ୍ତି। ସେଥିପାଇଁ ନନ୍ ଭେଜ୍ଟା ଆପଣ ଚାଷ କଲେ ମାର୍କେଟ ଡିମାଣ୍ଡ ତାର ଭଲ ରହିବ। ଆଉ ସେଥିରେ ଲସ୍ ହବ ଚାନ୍ସ ବି କମ୍।
ନନ୍ ଭେଜ୍ ର କେ କେଉଁ ଚାଷ ଟା କରିନେ ମୋ ପାଇଁ ଭଲ ହେଇପାରିବ।
ନନ୍ ଭେଜ୍ ରେ ଆପଣ ମାଛ କରିପାରିବେ କୁକୁଡ଼ା କରିପାରିବେ। ଆଉ ଯଦି ଆପଣ ଅଲଗା ଅଲଗା ବି ଚାଷ କରିପାରିବେ ଯେପରି ଗୋ ଚାଷ କରିପାରିବେ ଗାଈକୁ ପାଳିକି। କ୍ଷୀର ବେପାର ବି କରିପାରିବେ ସେଥିରେ ବି ଭଲ ଆଜିକାଲି ଇଙ୍କମ୍ ହଉଛି। ସେଠୀକାର ଗମେଣ୍ଟର୍ ସବସିଡ଼ି ବି ମିଳୁଅଛି।
ସେଇଟା ପାଇଁ ସବୁ ଅଧିକ ମାନେ ମଣିଷ ଆକା ଦରକାର ମୁଁ ତ ଏକଲା ଏତେ ପାରି
ହେଲା ପାରିବେନି ମୁଁ ବୁଝୁଛି କିନ୍ତୁ ଏଗାର ବେଶୀ ମାତ୍ରାରେ ପ୍ରଫିଟ୍ ହବାର ଚାନ୍ସେସ୍ ଅଛି। ବେଶୀ ଏଗାର ଲାଭଟା ମିଳିବେ। ଏଠାରୁ ଆପଣଙ୍କୁ ବେଶୀ ଲାଭଟା ମିଳିବ। ସେଥିପାଇଁ ମୁଁ ଆପଣଙ୍କୁ କହୁଛି ଯେ ଏଇ ଚାଷର କରନ୍ତୁ। ଆପଣ ଲୋକ କହୁଛନ୍ତି? ଲୋକ ଲୋକ ଗୋଟେ ଦିନରେ ତିନିଶହ କି ଚାରିଶହ ଟଙ୍କା ନେବେ। ମଜୁରୀ ହିସାବରେ। ଆପଣ ଇନକମ୍ କରିବେ ଗୋଟେ ଦିନରେ ଛଅ ଶହ। ତିନି ଶହ ଗୋଟେ ଲୋକ ନଉନି। ଆଉ ତିନି ଶହ ଟଙ୍କା ଆପଣ ପାଇବେ। ଆଉ ଏଗାର ମାର୍କେଟ ଡିମାଣ୍ଡ କେବେବି କମ୍ ହବ ନାହିଁ। ଆପଣ ଯେବେବି ଦେଖନ୍ତୁ। ପରିବା ଅପେକ୍ଷା ପ୍ରାୟ ସବୁବେଳେ ନନ୍ ଭେଜ୍ ଜିନିଷକାର ବା ଆମେ ଜାଗାକୁ ଆଇଁଷ ଜିନିଷ କା ଆଇଁଷ ଜିନିଷକାର ରେଟ୍ ସବୁବେଳେ ଅଧିକ ପରିମାଣରେ ଥାଏ। କାଁନା ଲୋକ ଆଜିକାଲି ନିରାମିଷ ଅପେକ୍ଷା ନିରାମିଷ ଖାଇବା ଅପେକ୍ଷା ମାଛ, ମାଂସ ଖାଇବାକୁ ଅଧିକ ଟିକେ ଭଲ ପାଉଛନ୍ତି। ସେଥିପାଇଁ ଆପଣ ଏହି ଚାଷ କଲେ ଅଧିକ ଲାଭବାନ ହେଇପାରିବେ।
ଆଜ୍ଞା। ହଉ ବାକି ସେ ବୀମା କଥା ମୁଁ ବେଶୀ କିଛି ଜାଣି ନାହିଁ।
ବୀମା ଦେଖନ୍ତୁ ବୀମା ଆପଣ ବୀମା କରିଛନ୍ତି ଠିକ୍ ଅଛି। ଆପଣ ବୀମା ତ କରିନା ଏଗା ଯେତେବେଳେ କରିବେ ଆସିବେ ମୋ ପାଖକୁ ମୁଁ ଆପଣଙ୍କର ବୀମା କରିଦେମି। ବୀମା କରିଦେଲେ ଆପଣ ଯଦି ବାଇଚାନ୍ସ ଆପଣଙ୍କର ମାଛ ଚାଷ କରିଲେ ମାଛ ହେଲା ନାହିଁ ବା ମାଛ ମରିଗଲା, ତେବେ ଆପଣ ବୀମା କରିଥିଲେ ସେ ପଇସା ସେଇନୁ କିଛି ପାଇବେ। ଆପଣ ସେଇନୁ ଯଦି ଲସ୍ ହେଇଗଲା କୋଡ଼ିଏ ହଜାର କୋଡ଼ିଏ ହଜାରରୁ ଆପଣ ପନ୍ଦର ହଜାର ଆଡ଼େ ପାଇଯିବେ।
ହଉ। ତା ପାଇଁ ବୀମା ପାଇଁ କିସ କାଗଜ ପତ୍ର ଦରକାର?
କିଛି ନାହିଁ ଆପଣ ଆପଣଙ୍କୁ ପ୍ରମାଣପତ୍ର। ଆଉ ଫଟୋ କପି ଆଣୁ ଆଉ ଏକଉଣ୍ଟ ନମ୍ବର। ଆଉ କିଛି ଲାଗିବନି। ଆପଣ ଗୋଟେ କାମ କରୁନ୍ତୁ। ଆପଣ ଏ ନୂତନ ଚାଷ କରିବାକୁ ଆରମ୍ଭ ଯଦି ଆପଣଙ୍କ ଚେଷ୍ଟା ଚାଲିଛି ତେବେ ଆପଣ ଆସିକି ଯୋଗାଯୋଗ କରୁନ୍ତୁ। ଆଉ ଆସିଲେ ଆମେ ଆଉ ଟିକେ ସ୍ପଷ୍ଟ ଭାବରେ କଥା କହିବା। ଯେ ଆପଣ କି ଚାଷ ଉପରେ ବେଶୀ ଆପଣଙ୍କ ଦକ୍ଷତା ଅଛି। ଆପଣଙ୍କ ମାଟିର ଉର୍ବରତା କେତେ? ଆପଣ ଧାନ ଚାଷ କେବେ କରିଛନ୍ତି?
ନା ମୁଁ ପ୍ରଥମ ଥର ପାଇଁ ଏଇ କାକୁଡି ଚାଷ ଟା କରିଥିଲି। ସେତେବେଳେ ଟିକେ ଥିଲା ମାର୍କେଟର ଦାମ୍ ଥିଲା। ବାକି ଯେତେବେଳେ ମୋର କାକୁଡି ହେଲା ସେତେବେଳେ ମାର୍କେଟର ଦାମ୍ ବହୁତି କମିଗଲା।
ଆଜ୍ଞା। ମୁଁ ବୁଝିପାରିଛି। ଯେତେବେଳେ ଆପଣଙ୍କର ହେଲା ସେତେବେଳେ ବୋଧେ ସିଜିିନ୍ ଟାଇମ୍ ରେ ଥିବ। ସେତେବେଳେ ପ୍ରାୟ ଲୋକମାନଙ୍କ ସମସ୍ୟା ବାହାରୁଥିବ। ଯେହେତୁ ସେତେବେଳେ ଉତ୍ପାଦନଟା ଟିକେ ଅଧିକ ଥିବ। ଆଉ ସେତେବେଳେ ମାର୍କେଟ ରେଟ୍ ଟା ପଡ଼ିଯାଇଥିବ। ଯେହେତୁ ସେତେବେଳେ ସମସ୍କାର ଉତ୍ପାଦନଟା ହେଲା। ସେଥିପାଇଁ ଆପଣଙ୍କର ସେଇଟା ଲୋ କ୍ୟାଟାଗରୀରେ ପଡି ଯାଇଥିବ ଆଉ। ସେଥିପାଇଁ ଆପଣଙ୍କର ଲସ୍ ହେଇଥିବ?
ମାନେ ଋତୁ ହିସାବର ସବୁ ପରିବାର ଦାମ୍ ବଢ଼େ ଆଉ କମେ।
ଆଜ୍ଞା। ଋତୁ ହିସାବରେ ହି ବଢେ କମେ। ଯେ ଋତୁରେ କମ୍ ପ୍ରଡ଼କ୍ସନ୍ ହୁଏ, ବା ଯେ ଋତୁରେ କମ୍ ପରିବା ଆମଦାନୀ ହୁଏ। ସେହି ଋତୁରେ ପରିବା ରେଟ୍ ଉଚ୍ଚ ମାତ୍ରାରେ ଥାଏ। ଆଉ ଯେ ଋତୁରେ ପରିବା ଚାଷ ପ୍ରବଳ ହେଇଥାଏ। ଆଉ ଉତ୍ପାଦନ ଟା ବେଶୀ ପରିମାଣରେ ହୁଏ। ସେହି ଋତୁରେ ପରିବା ରେଟ୍ ଅତି ନିମ୍ନ ହୋଇଯାଇଥାଏ ବା ଅତି କମିଯାଇଥାଏ। କାରଣ ସେଇ ଏ ସମୟରେ ସବୁ ଚାଷୀ ମାନଙ୍କର ଉପାଦ ଦନ ଟା ବେଶୀ ଆକାର ରେ ଥାଏ ଆଉ ଉତ୍ପାଦନ ଟା ବହୁତ ମାତ୍ରାରେ ଥାଏ। ଯାହାଦ୍ୱାରା ମାର୍କେଟରେ ସେତେ ଲୋକମାନଙ୍କ ଡିମାଣ୍ଡ ନଥିବାରୁ ସେ ପରିବା ବା ଫଳ ଯାହାବି ଆପଣ ଙ୍କୁ ତାର ଦାମ୍ ଅତି ନିମ୍ନ ହେଇଯାଇଥାଏ ବା ବହୁତ କମି ଯାଇଥାଏ।
ହ୍ୟାଲୋ।
ହଁ କୁନ।
ଅ ମୁଁ ତ ପ୍ରଥମଥର ପାଇଁ ଚାଷ କରିିଥିନି ମୁଁ ତ ଜାଣି ନାହିଁ କେଉଁ ଋତୁରେ କେଉଁ ଚାଷ କରିବା ଦରକାର ତ ଏବେ ମୁଁ କଣ କରିବି।
ଆପଣ ଆଗେ ଦେଖୁନ୍ କେ ଋତୁରେ ପରିବାରରେ ବା ଯେକୌଣସି ପରିବା ଆପଣ ଚାଷ କରିବେ ଆ ସେଇ ପରିବାରର ଡିମାଣ୍ଡ କେତେ ହଉଚି ମାର୍କେଟର ଯଦି ଆପଣ ଦେଖୁଛନ୍ତି ଏବେ କାକୁଡି ରେଟ ଶସ୍ତା ଅଛି ତାଲେ ଆପଣ ନିଶ୍ଚିତ ରୁହନ୍ତୁ ଆଉ ଦୁଇ ମାସ ବେଳକୁ କାକୁଡିର ନା କାକୁଡିର ଦାମ ନିହାତି ଅଧିକାରେ ଥିବ କାରଣ ଏବେ ଯେଉଁ ସବୁ କରିଛନ୍ତି ଚାଷ ସେମାନେ ଏବେ ତାଙ୍କ ଫଳଟା ଯେହେତୁ ଉତ୍ପାଦନ ହୋଇଗଲା ସେତେବେଳକୁ ସେମାନଙ୍କର ଫଳ ଏତେ ବାହାରିବ ନାହିଁ ସେତେବେଳେ ଯଦି ଆପଣ ଦୁଇ ମାସ ପଛିକି ଲଗିଥାନ୍ତେ ସେମିତିକା ସରିଲା ପରେ ଆପଣଙ୍କର ବାହାର ନାଇ ମାର୍କେଟ ଯେତେବେଳେ ଅଧିକା ରେଟ୍ ଆପଣ ପାଇଥାନ୍ତେ। ଆପଣ ସେଟା ନିଶ୍ଚିତ ରୁଅନ୍ତୁ ଯେ ପରିବା ଦେଖିବେ ମାର୍କେଟ ଅଧିକା ଅଛି ସେ ପରିବା ଆପଣ ଯଦି ଲଗଉଛନ୍ତି ତାହାନେ ସେମାନଙ୍କ ପରେ ଲଗଉଛନ୍ତି ସେମାନଙ୍କ ଫଳ ବାହାରିବ ଦେଖିଲେ ମାର୍କେଟ କାକୁଡି ବା କୁନ୍ଦରିୀ ବା ଜନି ଶସ୍ତା ଅଛି ଆପଣ କିଷ କରିବେ ଦି ମାସ ଦେଖିବେ ହେମିକା ର ଫଳ ମାସେ ପରେ କମିଯିବ ତାପରେ ଗଛ ଛଟା ଲଗିବେ ତାପରେ ଦୁଇ ମାସ ପରେ ଆପଣଙ୍କ ଫଳ ଯେତେବେଳେ ବାହାରିବ ସେମିକାର ଫଳ ସେତେବେଳେ ଥିବନି। ହେଲେ ମାର୍କେଟ ହେମିକା ରେଟା ବେଶୀ ଆପଣଙ୍କର ଫଳଟା ହବ ଯେହେତୁ ଆପଣଙ୍କ ଲୋସ୍ ହବା ସେ ଚାନ୍ସେସ୍ ଟା କମିଯିବ।
ମାନେ ଏଇ ଚାଷ ଛଡା ଆଉ କିଛି ମାନେ ଉପାୟ ନାହିଁ ମାନେ ଯାକ ଘର ଚଳିପାରିବ
ଘର ଚଳିବା ପାଇଁ ଆପଣ ଯେଟା କହୁଛନ୍ତି ଆପଣ କୁକୁଡା ଚାଷ କରିପାରିବେ ଛେଳି ଚାଷ କରିପାରିବେ। ଆଁ। ଗାଈର ଦୁଧ ବିକ୍ରି କରିକି ସେଥିରୁ ତ ଆଜିକାଲି ବହୁତ ଲୋକ ଗାଈର ଦୁଧ ବିକୁଛନ୍ତି ଛେନା କରିକି ଦହି କରିକି ସେଗା ସବୁର ବହୁତ ମାତ୍ରାରେ ଯେଟା ପନିର୍ କରିକି ସେଗାର ଲାଭଟା ବେଶୀ। ମାଛ ଚାଷ ଯେହେତୁ ଆଜିକାଲି ଟିକେ ଲୋକମାନେ ନନ ଭେଜ ବା ଆଇଁଷ ନହବାକୁ ସେମାନଙ୍କର ହଉନାହିଁ ସେମାନେ ଏଥିପ୍ରଷ୍ଠୀ ବେଶୀ ଆକୃଷ୍ଟ ହଉଛନ୍ତି। ଯାହାଦ୍ୱାରା ମାର୍କେଟରେ ପରିବା ଅପେକ୍ଷା ନନଭେଜ ର ଡିମାଣ୍ଡ ଟିକିେ ଅଧିକା ଅଛି।
ହଉ ସାର୍ ମୁଁ ଘର ମାନେ ବୁଝିକି ଆମ ଗାଁ ର ଆପଣଙ୍କୁ ଜଣେଇମି।
ଆଜ୍ଞା ଆପଣ ଜଣେଇବେ ନିହାତି। ଆଉ ଯାହା ଚାଷ କରିବେ ଆସିବେ ଭରିକି ବୁଝିବେ ତାପରେ ଚାଷଟା କରିବେ।
ଆଜ୍ଞା ସାର୍ ମୁଁ ବୁଝିଲା ପରେ ଆପଣଙ୍କୁ ବୀମା କଥା ପଚାରିବି ଆଉ ଯାହା କଥା କହିବାରଥିବ କହିବି।
ଠିକ୍ ଅଛି ଠିକ୍ ଅଛି ଠିକ୍ ଅଛି ମୁଁ ରହୁଛି।
ଆଜ୍ଞା।